ହ୍ୟାଲୋଁ।
ହଁ, ଭଲ?
ହଁ ହ।
ଆଉ କଣ? ଏଇ ତ ବସିଛି ଆଉ।
ଅଁ ହ।
ଆଉ, ବର୍ଷା ହଉଛି?
ହଁ, ବର୍ଷା ହଉଛି। ଆଊଁ
ଆଉ, ଦୋକାନକୁ ଯାଇଚନ୍ତି ନା?
ହଁ।
ଆଉ, ବର୍ଷା ପାଗରେ ବେପାର ପତ୍ର କଣ ହଉଚି?
ହଁ, ନାଆ କଣ ହବ! ସେମତି ଚାଲିଛି ଆଉ।
ହଁ, ଆଉ-ଉ ଦୋ ହଁ, ବର୍ଷା ହେଲେ ତ କଷ୍ଟମର ଆସିବା ଖୁବ୍ କମ୍।
ହଁ, ବା ସେଇଆକୁଆ ସେଆ ହଉଛି। ଆ, ପୁଅ ଦେଖୁଥିଲା ଯେ କହିଲା, ମାଁ ଏତେବେଳ ତାରି କେହି ଆସିନାହାଁନ୍ତି? ଆ, ଲାଗିକି ରହିଛି ବର୍ଷାଟା, କିଏ ଆସିବ?
ହଁ ବେ ଏବେ ବ ବର୍ଷା ଦିନେ ସବୁଡାଉନ୍।
ଅ ହଁ।
ତ ଯେକୌଣସି ବେପାର କର
ସବୁଟା
ହଁ।
ଏ ଏଇା ଆଉ ସେଇ ଯୋଉ ଇଏ କଣ ତ କହୁଥିଲି ତ ସେତେବେଳେ କଥା ହଉଥିଲି ଗୋଟେ କଣ କଥା ଆଁ
ତା ସଜି ହେଇକି ଚା
ସୁଜି ପିଠା ସୁଜି ପିଠା ମୁଁ ତ କଲିନି ଆଉ ହେଁ। ପଛରେ କରିବି ଆଜି ଆଉ କଲିନି। ଆଉ ଆଉ କି ପିଠା ଜାଣିଛୁ?
ଆଉ ମଣ୍ଡା ପିଠା ଯାଣିଚୁ ନା କରି?
ହଁ ମଣ୍ଡା ପିଠା ତ ଜାଣିଛି ତୁ କେମିତି କରଉ?
ଏ ସେଇ ଚାଉଳକୁ ଭେଦେଇ ଦେଇଥିବୁ
ହଁ ହଁ ଆଗେ ଚାଳ
ଚାଉଳ ଆଗେ ଭେଦା ହବ ଆଉ ତାପରେ ଚାଉଳକୁ ଛାଙ୍କିକି ଟିକେ ପାଣି ଗଡିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ଚୁନା କରିବୁ।
ହଁ ଚୁନା କରା ହବ।
ହଁ ଚୁନା କରିକି ରଖିଦେଲୁ ଫାଷ୍ଟ କଣ କରିବୁ ପୁର ପୁର ଟା ଆଗେ କରିବୁ ପୁର ନଡ଼ିଆ ଆଁ ନଡ଼ିଆକୁ କୋରିକିଣି ତାପରେ ଛେନା ପକେଇବୁ। ହୁଁ ତୋର ଗୁଡରେ କର କିମ୍ବା ଚିନିରେ କର ଯାହା କର। ତାକୁ ଦେଇକି ଫାଷ୍ଟ ପୁର କରିବୁ ପୁର ଟା ବନି ସାରିଲା ପରେ ତା ଦେହରେ ଗୁଜୁରାତି ଗୋଲମରିଚ ଟିକେ ଅଦା ଫଦା ସବୁ ଦେଇକି
ଓ ହୋ ହଁ।
ପୁର ଭାଜିକି ରଖିଲୁ ତାପରେ ଚାଉଳକୁ ଜନ୍ତିବାକୁ ତା ଦେହରେ କିଛି ପାଣି ଦବୁ ପାଣି ଟିକେ
ପାଣି ଫୁଟିଲା କିଣି ମୁଁ ସେମିତି କରେ ସେମତି କରେ ଯେ ମୁଁ କହିଲି ତମ ଆଡଡେ ଆଉ ଅଲଗା ତମର ଛେନା ଫେନା ପୁର ଦଉ ମୋର ଛେନା ଫେନା ପୁର ଏଠି ନାହିଁ। ଖାଲି ନଡିଆ ଦେଇଦିଏ ଆଉ।
ହଉ ଆଉ ତା
ସନ୍ତୁଳା ଏଇ ଜୋ ହଁ। ମାନେ ଖଳି ହେଇଚି ଖଳି ହେଇସରିଲା ଖଳି ହେଇ ସାରିଲା ପରେ ତାକୁ ପୁଣି ଦିଆଯିବ ନେଇ କିଛି ଦିଆଯିବ ଖୋଜିବ। ନା ପାଣିରେ ଛଣା ଯାଏ?
ନା ନା ମୁଁ ପାଣିିନେ ଛାଣେ ନା। ମୋର ଇ ଇଟିଲ ଛାଞ୍ଚରେ ଦେଇଦିଏ ତଳ ଥାକଟା ଖାଲି ଦେଇକି ଇଟିଲି ଛାଞ୍ଚରେ। ସବୁ ଖଞ୍ଜି ଦେଇକି ଦେଇଦାଇ ଦେଇଦେଲେ ସି ଭଲ ସିଝିଯାଏ।
ହଁ।
ଆଉ ଏମିତି ଆଉ ପିଠା ହୁଏ ଆଉ ମଣ୍ଡା ପିଠା ଟା ଭଲ ଲାଗେ ଖାଇବାକୁ ଟେଷ୍ଟ ଲାଗେ।
ମାନେ ଅଛି ନା ଏଇ ଯୋଉ ହଁ ଆମେ ଛୋଟବେଳେ ସେ ଯୋଉ ଜାମୁ କୋଳି ଗଛ କତିକି ଯାଆନ୍ତି ଖେଳିବା ପାଇଁ।
ହଁ।
ସେ କଳହର। ସେଇ ମାନେ ସେଇ ଘରେ ହେଇ ଯୋଉ ଆଙ୍କ ଘରକୁ ଆମ ସେ ଆଉ ଗୋଟେ ଯୋଉ ସାଙ୍ଗ ଘରକୁ। ଯାଆନ୍ତି ସେ ବାଟରେ ଏଇ କୁଣା ଆଉ ସେ ବାଟ ନାହିଁ ଲୋ ସବୁ ବୁଝିଗଲାଣି। ସେତୁ ସେଟା ମଶାଣି ପଡିଆ ଟା ବୋଲି ଖାଲି ଭୂତପ୍ରେତ ଦେଇଲିଣି ଯାହା କୁହନ୍ତି ସେ ଯାମୁ କୋଳି-ଇ-ଇ-ଇ ଗଛ ପତ୍ର କେତେ କହନି ଆମେ ଜାମୁ କୋଳି ତୋଳିକି ଖାଆନ୍ତି।
ହଁ ଏବେ କଣ-ଅ-ଅ-ଅ ହଁ ଏବେ ଭୂତ, ପ୍ରେତ ଆସି ଏଆଡେ ଦୁନଆ ହେଲେଣି।
ହଁ କଳ ଘରେ କଳ ଘରେ ବି ଇ ଯୋଉ ଧାନ କଳ ସେଠି ଲୁଚକାଳି ଖେଳନ୍ତି, କେତେ ମଜା ହୁଏ। ଆଉ ଏଇଖିଣା ଆଉ ସେ ଖେଳ ନା ଫଳ କିଛି ଆଉ ନାହିଁ। ସବୁ ତ ଇଏ ହେଲା ମନେ ଅଛିନା ଆମେ ହେଇ ଯୋଉ ଦୋଡିଆଁ ଖେଳ, ପୁଚି ଖେଳ, ଆଳୁ ଚାମଚ ଖେଳ, ବାଇଗଣ ରେସେ, ପଣିତ ରେସେ କେଳନ୍ତି।
ସେ ପଡ଼ିଆରେ ଆଉ କରୁନାହାଁନ୍ତି ଖେଳ।
ନା ସେ ପଡିଆରେ ଆଉ ଖେଳୁନାହାନ୍ତି। ସେତେ ତ ସ କେହି ତ ଯିବାକୁ ରାଜି ହଉନାହାନ୍ତି ଏ ଭୂତ ମାନଙ୍କୁ ଡରିକି। ଆ ସେ ଖେଳ କରିବେ କଣ ଛୁଆଙ୍କୁ ନେଇକି।
ଆଉ ଏବେ କୋଉଠି ଖେଳ ହଉଛି?
ସେଇ ସ୍କୁଲ ବାଡରେ ଖାଲିି ଟିକେ ଖେଳୁଛନ୍ତି କେତେ ଛୁଆ କି ଆଗେ ସିନା ଅଧିକ ଛୁଆ ହଉ ତୁରେ ଏ ମାନେ ତ ସବୁ ଗାଁ ଗାଁ କେ ସ୍କୁଲ ହେଇଗଲାଣି ଆଉ କୋଉଠି ଏ-ଏ-ଏ ପ୍ରାଇଭେଟ ସ୍କୁଲକୁୁ ତ ଛୁଆ ପ୍ରାୟ ପଳଉଛନ୍ତି। ଆଉ କେତେ ଛୁଆ ଯେ ସିଆଡେ ନେବେ।
ଓହୋ ହୋ ଆଗେ ପ୍ରାଇଭେଟ୍ ସ୍କୁଲ ଏତେ ନଥିଲା ଥିଲେ ବି ଏତେ ଛୁଆ ଯାଉନଥିଲେ। ସବୁ ଗଭର୍ମେଣ୍ଟ ସ୍କୁଲ ଯାଉଥିଲେ, ଛୁଆ ମେଞ୍ଚେ ମେଞ୍ଚେ ଥିଲେ ଆଉ କେତେ ଘୋ ଘୋ ଡାକୁଥିଲା।
ହଁ,
ତ ସବୁ ସିଷ୍ଟମ ବର୍ତ୍ତମାନ ଚେଞ୍ଜ ବଦଳିଲା କଣ କରିବୁ।
ହଁ,
ହଁ,
ଆ ସେ ଆ ସେ କନ୍ତି ଆ ଖେ ଘୋ ଘୋ ବୋଲେ ବାପା ପ୍ରତ୍ୟେକ ଗାଁ ଗୋଟେ ଗାଁ ଏକରେ ସ୍କୁଲ ହୁଏ ତ ସେକରେ ଛୁଆ।
ଏବେ-ଏ-ଏ-ଏ କାଲି ମୁ ମୋବାଇଲରେ ଦଉଥିଲା ଦେଖିଛୁ ନା ଅ ଗଭମେଣ୍ଟ ସ୍କୁଲ ର-ଅ-ଅ-ଅ ଅ-ଅ-ଅ ଯୋଉ-ଉ-ଉ ଯୋଉ ପାଠ ବହି ଦେଇଛନ୍ତି ଛୁଆଙ୍କୁ ପା ପାଠ ପଢିବା ପାଇଁ ସେଥିରେ ଭୁଲ କୋସଚିନ ସବୁ ଗୁଡା ଅଛି।
ଭୁଲ୍ କୋଶ୍ଚିନ ନୁହଁଲୋ ଭୁଲ ସବୁ ଆସିଛି ଭୁଲ ଆସି ସେଇ ଯୋଉ ନିମୁଡା ନିମୁଡା ଗୀତ ତାପରେ ହଉଛି ସବୁ ଲେଖାରେ ବି ସ୍ପେଲିଙ୍ଗ ସବୁ ଭୁଲ ଭାଲ ଅଛି। ହେଲା ଭୁଲ୍ ଭାଲ୍ ଅଛି ସେ ତାକୁ ସବ ସ୍ଵର୍ଣ କରିବା ପାଇଁ କହୁଛନ୍ତି।
ତାପରେ ଲକ୍ଷ୍ମୀ ପୁରାଣ କଣ ଭୁଲ ଅଛି ଜାଣିଛ ନା ତା କୁ ସଂଶୋଧନ କରାଯିବ।
ଆ ସଂଶଧନ ସବୁ ତ ଭୁଲ ଅଛି-ଇ-ଇ ସେତେ ସେତେବେଳେ ଯେତେବେଳେ କଣ-ଅ-ଅ-ଅ-ଅ ଯିଏ ବହି ଲେଖୁଥିଲେ ସେତେବେଳେ କଣ ମୁଣ୍ଡ ଟାକୁ ଆଉ କୋଉଟେ ଦେଇ ଦେଇଥିଲେ କି।
ଆରେ ସେଇ ବହି ତ ସେଇ ଲକ୍ଷ୍ମୀପୁରାଣ ତ କାହିଁ କେତେ ଗା ଇଏ ଯୁଗରୁ ମାନେ ପଢା ହେଇ ଚାଲିଛି, ହୁଁ କେତେବେଳେ କଣ କାହାକୁ ଦେଖା ହଉନଥିଲା।
ବାସ୍ କେହି ଦେଖା ହଁ ଦେଖା ହଉନଥିଲା ଏବେ ଦେଖା ହଉଛି।
ଏବେ ଦେଖା ହଉଛି ଲକ୍ଷ୍ମୀପୁରାଣ ଭୁଲ ଅଛି।
ହଁ ଲକ୍ଷ୍ମି ପୂରାଣ ଭୁଲ ଅଛି।
ତମ ଆଡେ କାଲି ତମର ତ ସ ଇଏ ନାହିଁ ସଂଙ୍ଘ ନାହିଁ। କାଲି ଆମର ବା ସେଇ ମିଟିଙ୍ଗି ହେଇଥିଲା କଣ କି। ଏଁ ଯୋଉ ଆମର ଦୋଉନେଇ ସୁଭଦ୍ରା ପଇସା ପ୍ରତିଭା ପରିଡ଼ା। ପ୍ରତିଭା ପରିରା ପରିଡ଼ାକୁ ସମସ୍ତେ ଲାଇକ୍ ସସ୍କ୍ରାଇବ କରିକିନି
ଛାଡିବା ପାଇଁ ସେଇ ବି ବିସ୍ ଚୟରେ ଗୋଟେ ମିଟିଙ୍ଗି ହେଇଥିଲା।
ହୁଁ।
ଆ ସେଇଆକୁ ଆମେ କାଲି ସମସ୍ତେ। ତାକୁ ଲାଇକ୍ ସସ୍କ୍ରାଇବ କରିକି ସବୁ ଛାଡ଼ିଲୁ। ସେ ଯେ ହଁ ପ୍ରଭତି ପରିଡା କୋହୁଚି ମତେ ସମସ୍ତେ ମୁଁ ଏତେ ପଇସା ଚା ଦୋଉଛି ସୁଭଦ୍ରା ପଇସା କିନ୍ତୁ ମତେ ଜଣେ ବିି ହେଲେ କେହି ଲାଇକି ଏ ସେୟାର କରୁନାହାନ୍ତି ହୁଁ।
ସେ ସୁଭଦ୍ରା ପଇସା କଁ ଅଁ ହୋଉଛି ମା ଦୋଉଥୁଲା କାହିଁକି। କିଛି କି କିଛି ହୋଉଛି। ଏଁ କାମ ଦେଇଥିଲେ କିଛି ଲାଭ ହେଇଥାନ୍ତା ହେଲା।
ହଁ ଏ ସେଇ କଥା ତାଙ୍କ ତା ଓପୁରୁକୁ ବୋହୁତୁ ସବୁ ମାନେ ବି ବିଜେଡି ବାଲା ସବୁ ଡେଇଁଲେଣି ଆଁ କହିଲା କଣ ଲକ୍ଷପତି ଦିଦି କରିବ ଆରେ କି ଲକ୍ଷପତି ଦିଦି କରିବ ଏ ଗୋ ଇଏରେ ଦେଇକି ପାଞ୍ଚ ହଜାର ପାଞ୍ଚ ହଜାରରେ କି ବେପାର ହବ ଯେ ପ ପଚାଶ ହଜାର ଟଙ୍କାରେ କି ବେପାର ହବ ଯେ ଜଣେ ଲକ୍ଷପତି ଦିଦି ହେଇଯିବ।
ତେଲ ଲିଟର ଦୁଇଶହ ଟଙ୍କା ଯେତୋବେଳେ ଆଉ ଲକ୍ଷପତି କଣ କୋଟିପତି ହେଇ
ହଁ ତ ଆଉ ଲକ୍ଷପତି କେମିତି ହ ବ ସବୁ ଧରୁଚନ୍ତି ସିଧା କଥାକୁୁ ଏଇଆ ଆଉ ଆମେ ସତେଇଶ ଟଙ୍କା ଦିନୁକୁ ସତେଇଶ ଟଙ୍କା ପଡୁଚି ହୁଁ।
ଅପୁ ଦିସ୍ ଦିନୁକୁ
ଏୟା ଆଉ।
ହଁ।
ଆଉ । ଭଜା ଫଜା କରିବୁ ନା କଣ।
ହଁ। ଭଜା ଏଇ କ କଦଳୀ ଭଜା କରିବି ଆଉ ଆଉ ଯଉ କନ୍ତି ରୁଟି କରିମି କରିନି ଆସ ଖାଇଲା ଆଳୁତ ଡେରି ହୋଉଛି ଆଉ। ଆଉ ଏଇ ଏଇଆ
ହଁ।
ହଁ ଆଉ ପିଠା ଜାଣିଚ ନା ଯୋଉ ଗୋଟେ ଏଇ ସେଇ ଯୋଉ ଇଟିଲି ପିଠା ନରମ ହବା ପାଇଁ ତା ଦେହରେ ଗୋଟେ ଜିନ୍ସ ଦିଆଯାଏ ଆଁ ଯୋଉ କୁହନ୍ତି ନରମ ପୁରା ନରମ ହବା ପାଇଁ ଦେଖିବୁ ତାଦେହରେ ଚୁଡା କଞ୍ଚା ଚୁଡା ନୁହଁ ନା କଞ୍ଚା ଚୁଡା କିଛି ଏମ୍ ଅଁ ବତୁରେଇ ଦୋବୁ ଆଉ ମେଥି ଦିଇଟା ବତୁରେଇ ଦୋବୁ ତା ଦେହେରେ ଗ୍ରାଇଣ୍ଡର କରିକି ସେଇ ଯୋଉ ପିଠୋଉ ବାଟିଥିବୁ ବିରି ଚାଉଳ ତା ଦେହରେ ଦେଇଦୋବୁ। ଦେଇ ଦେଇକି କରିବୁ ଇଟିଲି ସୁନ୍ଦର ନରମ ହବ ଜାଣିଚୁ ନା।
ଅଁହଁ।
ହଁ।
ହଁ ଦେଖିଆ କରିବା ଇଟିଲି ପିଠା ଥରେ ତାକୁ ଟ୍ରାଏ କରିବା।
ତା ଦେହେରେ ବିରି ପୁର ବି ଯଦି ଦୋବୁ ଓପୋରେ ଥୋଇକି ଦେଇପାରିବୁ ଆ
ହଁ ପୁର ଦେଲେ ତ ଇଟିଲି ପିଠାଟା ଭଲ ଲାଗେ।
ହଁ ଆଉ ଏଇୟା। ଆଉ କଣ ସେଇ ତ ହୋଉଚି। ଏମିତି ଆଉ ସେଇ ସେଇ ଖେଳରେ ଦେଖୁ ସିନା ଆମେ କେମିତି ସବୁ ସାଙ୍ଗମାନୋ ଯୋଉ ମ୍ୟୁଜିକ୍ ଚେୟାର ଖେଳିଲା ବୋଳେ ସାଙ୍ଗ ମାନଙ୍କୁ କେମିତି ବିନ୍ଧା ମଡନ୍ତି।
ହଁ।
ଆଁ
ହଁ ସେଇ ଆଗ ଷ୍ଟାଇଲ ସବୁ ଗଲାଣି।
ସିଏ ଆଗେ କେତେ ଖେଳ ହୋଉଥୁଲା ଆଗେ ଏଇଖୁଣା ସେ ଖେଳ ଫେଳ କିଛି ନାହିଁ ଖାଲି ଛୁଆ ମାନେ ମୋବାଇଲି ଦେଖୁଚନ୍ତି। ଉଁ ମାନେ ଇଏ ହୋଉ ତତେ ସେ ମୋବାଇଲ ତ ହେଇ ଭାଇ ଏ ଗୋଟେ ଛୋଟିଆ ପିଲାଟା ଆମ ଝିଅ ସାଙ୍ଗ ତାର ଗୋଟେ ଆସିଡେଟେ ହେଇଛି। ତୁମେ କାହିଁକି ବାଇକି ଦୋଉଚ କାହିଁକି ସେ ମୋବାଇଲ ରେ କଥା ହୋଉଚନ୍ତି କାହିଁକି ଏମିତି ଅସୁବିଧା ହୋଉ ଚି କାହିଁକି ନା କୋହୂନୁ।
ହଁ ସେଟା ଛୁଆଙ୍କର ଏବେ ଗୋଟେ ଷ୍ଟାଇଲ ହେଇଗଲାଣି ବାପ ମାଆ ବି ଦୋଉ ଚନ୍ତି ଇନ୍ତି ଷ୍ଟାଇଲି ସବୁ ଛାଡି ଯାଉଚି ଆଉ
ହଁ ଷ୍ଟାଇଲି।
ଛୁଆ ମାନଙ୍କୁ ଗାଡି ଚଲୋଉଚନ୍ତି ଏତେ ଜୋରେ ଯେମିତି ସାଇଁ ସାଇଁ ହୁଁ। ମାନେ ଏକ୍ସିଲେଟରକୁ କଷିକି ମୋଡ଼ି ଦୋଉଚନ୍ତି ଆଉ
ତାହେଲେ ରଖୁଛି ଆଁ ମୁଁ ଯାଏ ରୋଷେଇ କରିବି।
ହଁ ହୋଉ ରଖ ମୁଁ ବି ଯାଏ କଁ କରିବି ରୁଟି ହାରିକା ହୁଁ।